ହଁ ମ୍ୟାଡ଼ାମ ନମସ୍କାର। ହଁ ମ୍ୟାଡାମ ଭଲ କି ଶୁଣା ଯାଉଚି।
ଓହୋ ଆଉ କଣ କରୁଚନ୍ତି?
ଏଇ ବସିକି ଟିକେ ଅନଲାଇନ ରେ କାମ କରୁଥିଲି ଆଉ। ଆଉ ଆପଣଙ୍କ ଗଛରେ ଆମ୍ବ ଏଇ ବର୍ଷ ହେଇନି କି?
ନାଇଁ।
ଆଉ
ସାଇଟ ରେ ହେଇଥିଲା ଆମ ସାଇଟ ରେ ଯୋଉ ଥିଲା ସେ ପିଲାଟା ନାଁ କାନ ପହ୍ନର ଆଉ ଆମର ଏଇ ବର୍ଷ ଜମା ହେଇନି।
ଆଚ୍ଛା।
ଆ ଭାଇ ଆଣିଥିଲେ ଯୋଉ ଏଠୁ ମାଇ ପିଆରୁ ଆଣିଥିଲେ ଏଇ ସବୁ କଞ୍ଚାଗୁରା ଜାଣିଥିଲି ସେଇ ଯୋଉ ପଚିଗଲା।
ଆଚ୍ଛା। ଓହୋ।
ଆଉ କଣ କରିବା ଏବେ କିଣିକି ଖାଇବା ଆଉ।
ଓ ହୋ। ହଁ କିଣିକି ଖାଇବା କଥା ତ ଶସ୍ତା ତ ଟିକେ ଏବ ବର୍ଷ ବି ହେଇଥିଲା ନାଇଁ କି?
ହୁଁ ହୁଁ ଆଉ ଭଲ ମିଠା ବି ଥିଲା।
ହଁ ହଁ ହଁ।
ହଉରି କିଛି
ହଁ ସେ କଥା ନାଇଁ ମତେ ତମେ ଯଦି ଟିକେ ପଠେଇଥିଲ ଆମେ ତ ଖାଇଥିଲୁ। ତାପରେ କ ତ ଆମର ନଣଦଙ୍କ ଘରକୁ ବି ବହୁତ ମାନେ ବସ୍ତା ବସ୍ତା ଦି ତିନି ବସ୍ତା ଆମ୍ବ ଆସିଥିଲା। ଆ ସିଏ ତ ଏତେ ମିଠା ଯେ ଖାଇଥିଲୁ ବହୁତ ଏଇ ବର୍ଷ ବହୁତ ଆମ୍ବ ଖାଇଚୁ। ବେଶୀ କିଣିବାକୁ ପଡିନି ହେ ଏବେ ଟିକେ କିଣି ଦଉଚୁ ଆଉ। ଏ ଏବେ ଟିକେ ଟିକେ ରେଟ ଅଧିକ ହେଲାଣି। ଟ କିଣିକି ଟିକେ ଖାଇଦଉଚୁ ଆଉ ମଝିରେ ମଝିରେ ଆଉ
ହଁ।
ହଁ।
ହଁ ତାପରେ ଅଭ୍ୟାସ ହେଇଗଲାଣି ନା। ଆଉ ଏଇ ଟାଇମ ଟା ଟିକେ ନ ଖାଇଲେ ଏ ଆଉ ଆଠ ଦିନି। ନ ଖାଇଲେ ଟିକେ ଭଲ ଲାଗୁନି। ଖୋଜିବାକୁ ପଡୁଛି ଆମ୍ବ ହେଇଥିଲେ ବି ମାନେ ଟିକେ ଗଛରୁ ସରିଗଲାଣି ନା ଆଉ ଟିକେ କିଣିକି ସବୁ ଖାଇବାରେ
ହୁଁ ହୁଁ। ନା ପା ସେ ହଁ। ତମେ ଯୋଉଠି ଅଛ ବୋଧେ ନେୱର୍କ ପାଉନି ବୋଧେ।
ପାଉନି, ଏବେ ଶୁଣା ଗଲା?
ହଁ। ଏବେ ଶୁଣାଗଲା, ଏବେ ଶୁଣାଗଲା। ଆ ନା ସେଇଆ ପା ଖାଲି ଇଚ୍ଛା ହଉଛି ଆମ୍ବ ଖାଇବାକୁ ସେ ଆ ଆସ ଥିଲ ଲେ, ସେ ମଉସା ଆସିଥିଲେ ଆମର ଦି ତିନି ଦିନ ତଳେ, ସେ ମାଆଙ୍କ ବାପା।
ହଁ।
ଆଣିଥିଲେ ଆମ୍ବ, ଦୁଇ ତିନି କିଲୋ ଆଣିଥିଲେ ବାଇଗଣପଲେଇ ଆଣିଥିଲେ, ଭଲ ମିଠା ବି ଥିଲା ଭଲ ବି ଲାଗୁଥିଲା। ହଁ, ଏବେ ତ ଯାହା ସବୁ ଆମ୍ବ ପୋକ ହେଇଯିବ।
ହଁ ଏଇ ବର୍ଷା ପଡ଼ିଲେ ପୋକ, ବର୍ଷା ପଡ଼ିଲେ ପୋକ ହବ ବ ଆଉ।
ହୁଁ।
ଏଇ କଥା ସେଇଆ। ଆଉ ସେ ଯୋଉ ତମର ଯୋଉ ଘର ସାଇଡରେ ସେଇଟା ଭାଉଜ ଘର ଯୋଉ ଘରେ ରହୁଥିଲେ ମ, ସେଇ ଘର ସେଇଟି ଯୋଉ ବଡ ବଡ ଆମ୍ବ ହୁଏ, ସେଗୁରା ଏ ବର୍ଷ ହେଇଥିଲା?
ହଁ ହେଇଥିଲା।
ଓହୋ। ଆ ଆଣିକି ତାକୁ ଆଚାର କଲନି।
ହଁ ସେଇଟା ନାଇଁ ପଡିିନି, ପାରିଲୁନି। ଯେ ସେଇ ଟାଇମିରେ ଏ ମାନେ ସିଏ ପଳେଇଲେ ନା, ରୁମ୍ ସିଫ୍ଟ କରିଦେଲେ। ତାପରେ ମୁଁ ଏକଲା ହେଇଗଲି, ଆଉ ସେ ଭିତରକୁ ଆଉ ଯିବାକୁ ମତେ ମତେ ଟିକେ ଭଲ ଲାଗିଲାନି। ହେଲା, ଏକଲା ଆ ତ ଆଉ ଜଣେ ବ୍ୟାଚଲର ଅ ଯୋଉ ଆରିଆ ଘରକୁ ନା, ସେଇଠି ଆସିଛନ୍ତି। ଆସି ଅଛନ୍ତି ଯେ, ସିଏ ଗୋଟେ ପୁଅ ପିଲାଟେ ରହୁଛି ଆଉ ମୋର ଆମର ଏଁ ମାନେ ସେଠି ମାଉସୀ ସାମ୍ନାରେ ଅଛନ୍ତି ଯେ ସିଏ ସାରିଦେଲେ ହେଇଥାନ୍ତା। କିନ୍ତୁ ସେଇଟା ପୋକଡା ଆମ୍ବଟା ନା ଇଚ୍ଛା କଲିନି।
ହଁ। ହଁ କଣ ମିଳିବ? ଆଣୁଥିବୁ, ଖାଇପାରୁନଥିବୁ, କିଛି ଲାଭ ନାହିଁ। ଗୋଟେ ବର୍ଷ ଭାଉ ଯ ବି ଜାଣିିନଥିଲେ, ସେ ବର୍ଷ ଯୋଉ ନୂଆ ନୂଆ ଆସି ସିଥିଲେ ସେ ଘରକୁ। ମତେ ବି ପଠେଇଥିଲେ ହଁ। ଯୋଉ ପେଟିରେ ପଠେଇଥିଲେ
ଓ ତାହେଲେ ସେ ସେଇଟା ଜାଣିନଥିଲେ ନାଇଁ। କେତେ କଷ୍ଟରେ ଗଲା, କିନ୍ତୁ ଦେଖିଲା ବେଳକୁ ପୋକ ନାହିଁ।
ସେୟା ପରା। ମାନେ ଏତେ ପୋ କ ଯେ, ପୁରା ମାନେ ଇଏ ତ ଗଲେ ଯୋଉ ହଇରାଣ ଯୋଉ ବ ବର୍ଷା ହଉଥାଏ, ଏ ଯୋଉ ବସରୁ ଯାଇକି ନେଇକି ଆସିଲେ ଆସିଲା ପରେ କଣ ହେଇଛି ନା, ପେଟିଟା ଲାଷ୍ଟକୁ ଫାଡି ଯାଇଛି। ତ ଫାଡି ଯେତେବେଳେ ଗଲା ପେଟିଟା ଫାଡି ଗଲାବେଳକୁ ଇଏ କଣ ହେଇଛି ନା, ସବୁ ତଳେ ପଡ଼ିଯାଇଛି। ସିଏ ପୁଣି ଗୋଟେ ଗାଟେ ଗୋଟେଇକିନି ଏଇଟା ନେଇକି ଆସିଲେ ହେଲା। ତାପରେ ତାଙ୍କ ତାଙ୍କର ଯୋଉ ରାଗ, ମାନେ ତାପରେ ଯୋଉ ଯୋଉ କଥା କୁ ଯୋଉ ପୋକ ଲାଷ୍ଟକୁ ବାହାରିଲା
ହୁଁ।
ସିଏ ଆହୁରି ରାଗିକି ପୁରା ମାନେ ନିଆଁ। କହିଲେ ତୁ ଏଇଟା ମତେ ଆଉ କେବେ କହିବୁନି ଆଣିବା ପାଇଁ ଯାଇକି ଆଉ କିଛି ପଠେଇବା କଥା କହିବୁନି ହେଲା। କି ଆଉ କିଛି ଆଣିବା କଥା କହିବୁନି। ମୁଁ ସେଦିନରୁ, ମୁଁ ଆଉ ଡରିକି କହେନେବି। ଡର ମାଡେ ପାଟିକରିବେ, ସେଥିପାଇଁ ବସ୍ ରେ ଆସିବା କଥା କହିଲା। ଏବେ କଣ ହେଇଛି ପାଖରେ? ଦେଇ ଦେଇେଇକିନି ଯାଉଥିଲା। କିନ୍ତୁ ଦେଖିଲା ବେଳକୁ ଏବେ ଏତେ ଆଉ ଏପଟେ ବି ନାହିଁ। ସେଇ ଗାଁ, ଯିବାକୁ ପଡୁଛି ସେ ଦୂର ଜାଗାକୁ। ହେଲା। ତ ଏମିତି କଥା। ସେଇ କଥା ମନେ ପଡିଲେ ଭା ଇଏ ବି ଲାଗେ, ନା ସେପ-ମୁଁ କେମିତି କହିଦେଇଥିଲି। ଯାଉ ଆଣିବୁ ସେ ସବୁ ଯୋଉ ରାଗ, ସେତେବେଳେ ପୁଣି ନୂଆ ନୂଆ ହେଲା।
ନାଇଁ ସେଇଟା ଅଜଣାନ୍ତରେ ତା ସେ ପାଖରେ ଥିଲେ, ସେ ଗୋଟେ ବାଟକ ଏତେ ରାଗ ହେଇନ ଥାନ୍ତା, ତାପରେ ମାନେ ଦୂରକୁ ଏତେ କଷ୍ଟ ବି ଲାଗିଲା, ମାନେ ନେବା ଆଣିବା ଭିତରେ ଆ' ଦେଖିଲା ବେଳକୁ ଲାଭ ନାହିଁ। ମାନେ ଖାଇ ହେଲାନି। ଆଉ ଖାଇଥିଲେ ତ ପୁରା ଏତେ ପ୍ରଶଂସା, ଯେ ମାନେ ସେ ତାର ମୂଲ୍ୟ ଉଠି ଯାଇଥାନ୍ତା।
ହୁଁ, ହୁଁ।
ବାହାରେ ଘନ୍ଟି
ଆଉ
ଏ ବର୍ଷ ହେଇ ନି ଆମେ ତ ଯାଇନୁ, ଅଛୁ। ସିଏ ଗୋଟେ ଡାଳରେ ଯାହା ଅଳ ପୁଅ ହେଇଥିଲା। ମାନେ ବାହାରକୁ ସବୁ। ବାହାରକୁ ସବୁ ହେଇଥିଲା। ସି କେହି, କେହି ସବୁ ଏମିତି ପାରିକି ନେଇଗଲେ। ହ ଆମର ଭିତରକୁ କି କିଛି ନଥିଲା, ମାନେ ବା-ବା-ବାଲକୁନି ବି କିଛି ନଥିଲା।
ଆଚ୍ଛା।
ଆଉ ଚାରି ପାଞ୍ଚଟା ଯୋଉ ଅଲଗା ଦେଇନଥିଲି। ସେଇଟା ହେଲା ଭାଇ ଆଣେ। ଥିଲେ ମାନେ ସେଇ ଭଳିଆ। ସେଇଭଳିଆ ଯେତେବେଳେ ଆଣି ଥିଲେ ବସ୍ଥାଏ, କି ଦି ବସ୍ଥାଏ, ସେତେବେଳେ ତ କେହି ଯାଉନା ହେଲେ, ଆଉ ସୁଦର୍ଶନ ଗଲେ ବୋଲି ସେତେବେଳକୁ ଓ, ତଥାପି ସେ କିଣିକି ଆଣିଥିଲେ, କ୍ଷୀର ଯେ ସିଏ ମନା କରୁ ଥିଲେ। ଏତେ ଗୁଡା କିଏ ନେଇ କିଏ ଜୀବ, ମୁଁ ନେବିନି, ଏ କରିବିନି, ସେ କରିବିନି, ଖାଲି ଏମିତି ହୋଉଥିଲେ।
ହୁଁ।
ଆଉ କଣ?
ନାଇଁ ଟିକେ ମୋର ଟିକେ ଅସୁବିଧା ହେଇଯାଇଛି ତ, ଏଇ ଫୋନରେ ଟିକେ ଏପଟ ଟିକେ ଫୋନରେ କାମ ଚାଲିଛି, ଏପଟେ ତମ ସାଙ୍ଗେ କଥା ହଉଛି।
ଓହୋ। ହ ସେ ଟାଇପ କଲା ବେଳ କୁ, ହ୍ୟାଙ୍ଗ ହେଇଯାଉଥିବ ନା?
ହୁଁ ହୁଁ।
ପୁରୁଣା ମାନେ ବେଶୀ ଦିନ ଫୋନ ହେଲେ ସେଇଆ ଆଉ।
ହୁ। ଇଏ ପୁଅ ପଢେଇଲାଣି ସ୍କୁଲ?
ପୁଅ, ଝିଅ ସବୁ ସାତଟାରୁ ଯାଉଛନ୍ତି ବା।
ଓ-ହୋ-ହୋ। ଭାଇ ନେଇକି ଇଛାଡ଼ିିଲେ ନା କିଏ ଇଛାଡିଲେ?
ଝିଅ ତ ସାଇକେଲରେ ଯାଉଛି। ପୁଅକୁ ଭାଇ ନେଇକି, ଛାଡ଼ିଲେ ଆଉ।
ଆଚ୍ଛା।
ତା ପାଇଁ ଙ୍କି ଆସିଛି ଗୋଟେ ସାଇକେଲ। ଯେ ତାକୁ ଛଡା ହଉନି ସିଏ କିନ୍ତୁ କହୁଛି କି ସୋମ ଝିଅ ଏସବୁ ଯାଉଛି। ନାଇଁ କହୁଛି କି ମୁଁ ନେବି ବୋଲିକି। ଏ ଏତିକି ବେଳୁ କଣ ଗୋଟେ ଛୋଟ ଛୁଆ ଟା ନେବ ତାପରେ ବ୍ୟାଗ କୋଉ ଭଳିଆ ଭାରି କହିଲ। ଏମାନଙ୍କୁ କଣ ଏବେ ଛାଡି ହବ ମୁଁ କହିଲି ନାଇଁ ଏବ ବର୍ଷ ତତେ ଆମେ ଗାଡ଼ିରେ ଛାଡ଼ିବାକୁ ଯିବୁ ଆଉ ଆର ବର୍ଷ ତୁ ସାଇକେଲ ନେଇକି ଯିବୁ ଆଉ। ହୁଁ। ଆଉ ରୋଷେଇ କଣ କଲଣି?
ନାଇଁ ମୁଁ କିଛି କରିନି।
ଆସିଲେଣି?
ନାଇଁ ନାଇଁ ସେ ବହୁତ ଲେଟ୍ ହବ ସେ କୁଆଡେ ବହୁତ ମାନେ ଏତେ ଭିଡ ଅଛି ଯେ ରାଗୁଥିଲେ କହିଲେ କାଲିଠୁ ଯାହାକୁ କହିଥିଲେ ନମ୍ବର କରିବା
ନମ୍ବର କରି ଦେଇଥାନ୍ତେ।
କରିନାହାନ୍ତି ତାପରେ ଏଟ ରାଗୁଥିଲେ କହିଲେ ଉଁ କରିଲେନି ଠିକ୍ ସେ ଆଉ ଏତେ ଭିଡ ଅଛି ସେଠିକେ ଏତେ ସମୟ ଠିଆ ହବ। କହିଲେ ନହେଲେ ଚାହୁଛି ଆଉ ଗୋଟେ ଡକ୍ଟର ପାଖକୁ ନହଲେ ନେଇକି ଯିବି ଭାରି।
ହଁ ଆଉ ଗୋଟେ ଡକ୍ଟର ଦେଖାନ୍ତୁ ନହଲୋଇକି ଆଜି ନେଇକି ପଳେଇ ଆସନ୍ତୁ ନମ୍ବର କାଲି ଦି ନହେଲେ ଯିବି।
ହଁ ତାଙ୍କର ଦେହଟା ବି ଭଲ ନାହିଁ ନା ତାଙ୍କୁ ଇଞ୍ଜେକ୍ସନରେ ପୁଣି। ଏତେ ପେନ୍ ହେଲା ଯେ ପୁଣି ସେ ଜନ ଆମର ଜଣେ ଆସିଥିଲେ। ସେ ଇଞ୍ଜେସନ ଦେଲେ। ଜଲଠୁ ଟିକେ ଭଲ ହେଇଛନ୍ତି ଆଉ ଗଲେ। ପେନ୍‌ କିଲର ଦେଲେ ହିଁ ଯାଇ ଇଞ୍ଜେସନ ଦେଲେ ହିଁ ଯାଇ ଭଲ ହଉଛନ୍ତି।
ଓ ନହେଲେ ଛୋଟ ପଟ ହଉଥିଲେ ନାଇଁ? କଣ କରିବା ବେମାର କଥା କଣ କହିହବ।
ହୁଁ। ଥରେ ଦେହ ଖରାପ ହେଲା ମାନେ ଉଁ ଟଙ୍କା ତିରିଶ ହଜାର କମ ଖର୍ଚ୍ଚ ନାହିଁ।
କମ୍ ଖର୍ଚ୍ଚ ନାହିଁ ତାପରେ ଏମିତି ତ ମାନେ କଣ କହିଲ ପ୍ରତି ଚେକପ ରେ ମାନେ ଖାଲି ଲାଇନରେ ଫିସ ନେଇ ଯାଉଛନ୍ତି।
ସେଏବେ ନାଇଁ ଆଥରକ ଯୋଉ ଆସିଥିଲେ ପନ୍ଦର ହଜାର ଟଙ୍କା ଖ ଯାଇଥିଲା ଏଥର କହିଲେଣି ଯେ ପଚିଶ ପାଖା ପାଖି ଗଲାଣି ଖର୍ଚ।
ହଁ।
କେତେ ମାସ ଭିତରେ ଏତେ ପାତ୍ର ଭିତ
ଖର୍ଚ୍ଚ ହେଲାଣି ଆଉ କଣ କରିବା ସେଇଭଳିଆ ମାନେ କାମ ହଉଛି ଆଉ। ହଁ
ମଜରେ ହୋଉ ରହୁଛି ଆଁ ଭାଉଜ।
ହୋଉ ହୋଉ।